ହାଲୋ ଦିଦି ନମସ୍କାର।
ହଁ ନମସ୍କାର।
ଭଲ ଅଛନ୍ତି?
ହଁ, ତମେ ଭଲ ଅଛ?
ହଁ ଦିଦି ଭଲ ଅଛି ଆଉ।
ଓହୋ କଣ କରୁଚ?
କିଛି ନାହିଁ ଦିଦି ରୋଷେଇ କରୁଥିଲି।
ଓହୋ କଣ ରୋଷେଇ କରୁଚ?
ଚିକେନ ହୋଉଚି ତ ଆମ ଘରେ ଟିକେ ଆଉ।
ୱାଓ ବଢିଆ ବଢ଼ିଆ। ତମୁକୁ ଚିକେନ ସହିତ କଣ ଖାଇବା ପାଇଁ ଭଲ ଲାଗେ?
ଚିକେନ ସହିତ ରୁଟି, ନାନ୍।
ଆହା ଭଲ ଭଲ।
ଆଉ ତମକୁ ଦିଦି କଣ ଭଲ ଲାଗେ?
ମତେ ବି ନାନ୍ ଖାଇବା ପାଇଁ କିନ୍ତୁ ବୋହୁତ୍ ଭଲ ଲାଗେ ରୁଟି ଚଳବ।
ଓହୋ ହୋ ହୋ ନାନ୍ ଦିଦି କେମତି କଣ ବନାହୁଏ ଟିକ କୁହନ୍ତୁ?
ହୁଁ ହଁ ହଉ ଠିକ ଅଛି ତ ଫାର୍ଷ୍ଟ ନାନ୍ ବନେଇବା ପାଇଁ ଆମେ ବହୁତ ସାରା ଜିନିଷ ଦରକାର ହୁଏ। ଯେମିତି କିି ମଇଦା। ଦହି ଚିନି ବେକିଂ ପାଉଡର। ବେକିଂ ସୋଡ଼ା। ରିଫାଇନ୍ ଅଏଲ ଲୁଣ ତାପରେ ଉ ଉଷୁମ କ୍ଷୀର। କିମ୍ବା ଉଷୁମ ପାଣି ତାପରେ କଟା ଧନିଆ ପତ୍ର। କଳା ଜିରା ବଟର। ଏତିକି ଆମର ଦରକାର ହୁଏ ନାନ୍ ତିଆରି କରିବା ପାଇଁ ତାର ସାମଗ୍ରୀ ଗୁଡା। ତା ପରେ ଆମେ ଯେତେବେଳେ। ଉୁଁ ମାନେ କଣ ପ୍ରସ୍ତୁତ କରିବା ସେଇ ନାନ କୁ। ତ ଫାଷ୍ଟ ଆମେ କଣ ନା ଡୋ ବା ଚକଟା ପ୍ରସ୍ତୁତ କରିବା ତ ସେଇଟା ପାଇଁ ଆମେ ଗୋଟେ ବଡ ପାତ୍ର। ରେ ମଇଦା ତାପରେ ଲୁଣ ଚିନି ବେକିଂ ପାଉଡର ବେକିଂ ସୋଡା ଆଉ ତେଲ ପକେଇକି। ତାକୁ ଭଲ ଭାବରେ ପୁରା ମିଶେଇବା ଯେମିତି ଆମର ସିଙ୍ଗେଡାରେ ଯେମ ଛି ବନାଏ ତାର ଖାସ୍ତା ବନା ହୁଏ ସେମିତି ମିଶେଇବା ସେଇଟା ମିଶେଇ ସାରିଲା ପରେ। ଦହି ଆଉ ଯୋଉ କ୍ଷୀର ସେଇଟା ମିଶେଇବା ସେଥିରେ। ଅଳ୍ପ ଅଳ୍ପ ମାନେ ଅଳ ଅଳ୍ପ ଅଳ୍ପ କରିକି ଉଁ କଣ ସେ ଯୋଉ ଉଁ ଆମେ ଯୋଉ ତେଲ ଦେଇକି। ମଇଦା ଟାକୁ ଇଏ କରିଥିଲେ ସେଥିରେ ଆମେ ଦହି ଆଉ କ୍ଷୀର ମିଶେଇବା। ତାପରେ ସେ ଯୋଉ ଚକଟାକୁ ତାକୁ ଆମେ ଭଲ ଭାବ ଚକଟଚ ଚକଟିବା ତାପରେ ଉଁ ଚକଟା ଉପରେ କଣ ନା ଅଳ୍ପ ଉଁ ତେଲ ଲଗେଇ ତା ଉପରେ ଓଦା କପଡା ଦେଇ ତାକୁ ଦୁଇରୁ ତିନି ଘଣ୍ଟା ପାଇଁ ପୁରା ତାକୁ। ଗରମ ଜାଗାରେ ରଖିଦବା। ଆଉ ତା ଦ୍ଵାରା କଣ ହବ ନା ସେ ଯୋଉ ଆମେ ଇଷ୍ଟ। ପାଉଡର ଟା ପକେଇଥିବା ସେଥିରେ ସେଟା ଭଲ ଭାବରେ ଫୁଲେଇ ଦବ ତାକୁ।
ହଁ।
ଗୋଳା ପ୍ରସ୍ତୁତ କରିବା। ଅ ତିନି ଘଣ୍ଟା ବା ଦି ଘଣ୍ଟା ପରେ ଆମେ ସେଇ ଯୋଉ ଦଳି ଥିବା ସେଇଟାକୁ କାଢ଼ିବା। ଚକଟାକୁ ଆଉ ଥରେ ହାଲୁକା ଚକଟି। ଅଁ ସେଇଥିରୁ ମାନେ ଛୋଟ ଛୋଟ ଯେମ ତି ରୁଟି କଲା ବେଳେ ଉଁ ଗୋଲିଆ ଗୋଲିଆ କରିକି ବନା ହୁଏ ସେମତି ଆମେ ବନେଇବା। ବନେଇ ସାରିଲା ପରେ ତାକୁ ଆମେ ବେଲିବା ଅ ଅଳ୍ପ କିଛି ମଇ ଦେଇକି ଅ ତାପରେ ତାକୁ। ହଁ କଣ ନା ଗୋଲ ଗୋଲ କରିକି ତାକୁ ବେଲିବା। ତା ଯୋଉ ଆମେ ବେଲିବା ତା ଉପରେ କି ଛି ଜିରା କିମ୍ବା କଟା ଧନିଆ। ହ ମାନେ ତା ଉପରେ ହାଲକା କରିକି ତାକୁ ମାନେ ପ୍ରେସ୍ କରିଦବା ଯୋଉଟା କି ମାନେ ଦେଖିବା ପାଇଁ ସୁନ୍ଦର ଲା ଗିବ ସେଗୁରା ପକେଇଲେ।
ଓ ହୋ।
ହଁ ତାପରେ ଆମେ ତାକୁ ତାୱା ସେକିବା। ଉଁ ତାକୁ କଣ ନା ସେ ଜାମା କ ଲୁହା ତାୱା ନେବା ତାକୁ ପୁରା ଭଲ ଭାବରେ ଗରମ କରିଦବା ଗରମ କରିସାରିଲା ପରେ। ହଁ। ଅ କଣ ନା ସେ ଯୋଉ ଆମେ ଯୋଉ କଣ ଯୋଉଟା ଆମେ। ଅ ଡୋ ଟା ଉଁ ବେଲି ଥିବା ବେଲିକି। ଯୋଉ ଲଗେଇଥିବା ଆମେ ଜିରା ଆଉ ଧନିଆ ପତ୍ର କଟା ଧନିଆ ପତ୍ର। ତାର ଅଲଟା ପଟ ସେ ଯୋଉ ଯୋଉଟା ଆମେ ବେଲି ଥିବା ସେଇଠି ପାଣି ଲଗେଇବା। ତାପରେ ନେଇକି ଯୋଉ ଆମର ତାୱା ଟା ତା ଟି ଥିବା ତା ଉପରେ ସେଟାକୁ ଲଗେଇଦବା ତାପରେ ତାକୁ ମଧ୍ୟମ ମୁଆଁରେ ଶିଖିବା କିଛି ସମୟ ପରେ ସେ ନାନ୍ ଉପରେ ମାନେ ବବଲସ ହେଇଯାଇଥିବ। ତାପରେ ତାକୁ ଅଲଟେଇକି ଆଉ ଥରେ ସେମିତି ନିଆଁରେ ଇଏ କରିକି ଆମେ ତାକୁ ସେକିବା। ଉଁ ମ୍ ମ୍ ତାପରେ ତାପରେ କଣ ନା ସେଇଟା ଦେଇ ଯିବ ମାନେ ନା ତିଆରି ହେଇଯିବ ସେତିକି ହିଁ ତାର ପ୍ରୋ
ହୁଁ ହୁଁ।
ଆଉ ତମେ ଚିକେନ ରୋଷେଇ କରୁଛ ପରା?
ହୁଁ ହଁ ଦେଇ ଦେ
ତ କେମିତି କଣ ବନାନ୍ତି ଚିକେନ ଆପଣ?
ଚିକେନ ଫାଷ୍ଟ ନେବେ ଚିକେନ ଆପଣଙ୍କୁ ଦେଖିକି ଆଉ କେତେ ଦ ଜଣ କଣ ଖାଇବେ ଅନେକର କିଲେ ନେବେ କିଲେ ନେବେ ପ୍ଲସ ତିନିଟା ନେବେ ତାପରେ ଟମାଟୋ ଦି ଟା ଅଦା ରସୁଣ ବଟା ନେବେ ଦି ଚାହୁଁଛ ତାପ ଦହି ୱା ଅଧା କପ ନେବେ ହଳଦୀ ଗୁଣ୍ଡ ଚାମଚ ଲଙ୍କାଗୁଣ୍ଡ ଦୁଇ ଚାମଚ ର ଚାମଚ ଟେ ନେବେ ଧନିଆ ଗୁଣ୍ଡ ଦି ଚାମଚ ଜିରା ଗୁଣ୍ଡ ଚାମଚେ ଗରମ ମସଲା ଚାମଚେ ସ୍ୱାଦ ଅନୁସାରେ ଲୁଣ ଆଉ ତେଲ ଚାରି ପାଞ୍ଚ ଚାମଚେ ଆଉ ଦେଖିକି ଆଉ ପିଆଜ ଦେଖିକି ଆଉ
ହୁଁ।
ସେଟା ହେଇ ସାରିଲା ପରେ ତେଜପତ୍ର ଡାଲଚିନି ଲବଙ୍ଗ ଗୁଜୁରାତି ଇଲାଇଚି ଅଳ୍ପ ପରିମାଣରେ ପକେଇବେ ଆଉ ମାନେ ଅଧିକ ପ ଲେ ତାର ସ୍ଵାଦ ପଳେଇଉ ନା। ତା ପରେ ସେଟା ମସଲା ହେଇ ସାରିଲା ପରେ ପେ ସେଟା ହେଇ ସାରିଲା ପରେ ପାଣି ପକେଇବେ ପାଣି ପକେଇ ସାରିକି ଏଇପ ଆଉ ତାପରେ ଚିକେନ ଟାକୁ ଧୋଇବେ ଭଲରେ ହଳଦୀ ଲୁଣ ଦେଇ- ହଳଦୀ ଦେଇକି ଧୋଇଁବେ ଭଲରେ ଟିକେ ଆଉ।
ମୁଁ ଶୁଣିଥିଲି ଯେ ଚିକେନ ଧୋଇଲେ ସେ ଥିରେ ଅଧିକ ବ୍ୟାକ୍ଟେରିଆ ହେଇଯାଆନ୍ତି କହିଁକି?
ନାଇଁରେ ହଳଦୀପକ ହଳଦୀପ ହେଲେ ଏତେ କିଛି ଜଣା ପଡେନାହିଁ।
ଓହୋ।
ହଁ ତାପରେ ଚିକେନ କୁ ହଳଦୀ ଲୁଣ ଦହି ଦେଇକି ମ୍ୟାରିନେଟ କରିକି ରଖେ ଆଉ ପୋ ତାଙ୍କ
ହ
ଆରେ କଢେଇରେ ତେଲ ଗରମ କରି ତେଜପତ୍ର ଡାଲଚିନି ଲବଙ୍ଗ ପକେଇବା ଆଉ।
ତାପରେ ତ ହେଇଗଲା ପରେ ପିଆଜ ଟିକେ ବ୍ରାଉନ କଲର ହେଲା ପରେ ହେଲା ପରେ ଅଦା ରସୁଣ ବଟା ଓ ଟମାଟୋ ପକେଇବେ ହଳଦୀ ଧନିଆ ଜିରା ମୁଣ୍ଡ ମିଶେଇକି ଦୁଇ ତିନି ଦ ମିନିଟ ଭା ଭାଜି ବେ ତାପରେ ମ୍ୟାରିନେଟ କରିଥିବା ଚିକେନ କୁ ଦଶ ରୁ ପନ୍ଦର ମିନିଟ ରେ ପକେଇକି ଭାଜାଭୁଜି କରେ ଆଉ ଭଲରେ। ତାପରେ ଦେଖିବେ ତଳେ ନ ଲାଗୁ କହି କି ଧୀରେ ଧୀରେ ଘାଣ୍ଟୁଛି ଆଉ ଦିଇ ମିନିଟେ ତିନି ମିନିଟେ ଯାଇକି ଆଉ। ଶେଷ ଲାଷ୍ଟରେ ସିଝି ସାରିଲା ପରେ ଗରମ ମସଲା ଟିକେ ପକେଇକି ଧନିଆ ପତ୍ର ଟିକେ ପକେଇକି ଖାଇବେ ଆଉ ରୁଟି ଭାତ ଯାହା ସହିତ ବି ଆପଣ ଖାଇପାରିବେ ଆଉ।
ଉଁ ହୁଁ ବଢିଆ ବଢିଆ ଧନ୍ୟବାଦ ମତେ ଚିକେନ ରେସିପି ଟା ତାର ପ୍ରଣାଳୀ ବତେଇଥିବାରୁ
ୱେଲକମ୍ ସ୍ଵାଗତମ ଦିଦି।
ଆ ଆଉ ଉ
ଆଉ ଦିଦି ଏବେ କଣ ରୋଷେଇ କରିବେ।
ଏବେ ଭାତ ଡାଲି ଆହୁରି ଭଜା ନହେଲେ କଣ ସନ୍ତୁଳା କଣ ସେମିତି
ଓହୋ ଡାଲି ଟିକେ କେମତି ରୋଷେଇ କରବେ ଦିଦ ଦେଖନ୍ତୁ ମୁଁ ଜାଣିପାରୁନି ଆଜି ଯାଇଁ ଡାଲି ରୋଷେଇ କରିବି।
ମାନେ କଣ ରୁଟି ଡାଲି ଆଉ ଚିକେନ ନା କଣ?
ନାଁ ନାଇଁ ଖାଲି ବ ଡାଲି ହଁ ଅଁ
ହ
ଡାଲି କେମିତି ହବ ଜାଣି ପାରୁନି ତ ବେଶୀ କଉଥେରେ କେବେ ପଡ଼ୁଚି ପଡିଯାଏ ତ। ଆମର କେବେ କମ ପଡିଯାଏ ତ ହଳଦୀ।
ଓହୋ,
ଆପଣ ଜାଣିଥିବେ ନା?
ହଁ,
ହୁଁ,
ଆ ଡାଲି, ତ କଣ ଡାଲି ରୋଷେଇ କରିବା ପାଇଁ ଆମେ ଫାଷ୍ଟ ନବା ହରଡ଼ ଡାଲି ଗୋଟେ କପ ତାପରେ କଟା ପନିପରିବା ଦୁଇ କପ୍ ଯେମିତି କିି କଞ୍ଚା କଦଳୀ ବାଇ ଗଣ କଖାରୁ ଆଳୁ ସାରୁ ପୋଟଳ ଅଲୁଅ ନେ ଆପଣଙ୍କ ହିସାବ ରେ ଆପଣ ଯେତିକି ପନିପରିବା ପକେଇ ପାରିବେ। ତାପରେ ଟମାଟୋ ନେବା ଗୋଟେ ତାପରେ, ତାପରେ କଟା ଅଦା ଗୋଟେ ଇଞ୍ଚ କଞ୍ଚା ଲଙ୍କା ଦିଟା। ତାପରେ ହଳଦୀ ଗୁଣ୍ଡ ଉଁ ଅଁ ମାନେ ଗୋଟେ ଚାମଚ ର ଅଧା ଲୁଣ ସ୍ୱାଦ ଅନୁସାରେ ଦେବେ ତା ପରେ ଘିଅ କିମ୍ବା ତେଲ ଦି ଚାମଚ ଆଉ ଫୁଟଣ ଗୋଟେ ଚାମଚ ଶୁଖା ଲଙ୍କା ଦିଟି ତେଜପତ୍ର ଗୋଟେରୁ ଦିଟି ଆଉରି ଭଜା ଜିରା ଗୁଣ୍ଡ ନେବେ ଗୋଟେ ଛୋଟ ଚାମଚ ଆଉ କୋରା ନୋ ଦି ଚାମଚ ଆହୁରି ଧନିଆ ପତ୍ର ମାନେ ତାକୁ ଟିକେ ମା ମାନେ ସୁନ୍ଦର ଦେଖାଯିବା ପାଇଁ ଆମେ ପକେଇବା ଧନଆ ପତ୍ରକୁ। ତ ଅ ଆମେ କେମିତି ତିଆରି କରିବା ନା ନା ଫାଷ୍ଟ ଅଂ ହରଡ ଡାଲିକୁ ଭଲ ଭାବରେ ଧୋଇ ନବା ମାନେ ସେ ଯୋଉ ପୁରା ଭଲସେ ତାକୁ ଧୋଇ ଦେଇକି ସେଇଥିରେ ସବୁ ପନିପରିବା ଧୋଇକି ଉଁ ମଧ୍ୟମ କରରେ ଛୋଟ କରି ରଖନ୍ତୁ ଡାଲିରେ ଗୋଟେ ପ୍ରେସର କୁକର ରେ ଧୋଇ ରଖିଥିବା ଡାଲି ତାପରେ ଯୋଉ କଟା ପନିପରିବା ଟମାଟୋ, କଟା ଅଦା। ଆଉ ସବୁ ଲଙ୍କା ଗୁରାକ ପକେଇବା ସେଠି। ସେଥିରେ ପ୍ରାୟ ତିନିରୁ ଚାରି କପ ପାଣି ଦେବା। ତାପରେ ହଳଦୀ ଗୁଣ୍ଡ। ଆଉ ସ୍ଵାଦ ଅନୁସାରେ ଲୁଣ ମିଶେଇବା ସେଥିରେ। ତାପରେ ଯୋଉ ପ୍ରେସର କୁକର କୁ ଢାଙ୍କୁଣି ବନ୍ଦ କରିକି ଆମେ ଏମି ମଧ୍ୟମ ନିଆଁରେ ଦିଟା ସିଟି ଆସିବା ପର୍ଯ୍ୟନ୍ତ ତାକୁ ଆମ ପୁରା ସିଝେଇବା। ସିଝି ଆସିବା ପରେ ଗ୍ୟାସ ବନ୍ଦ କରିକି ଆପେ ଆପେ ସେ ଯୋଉ ଉଁ ଗ୍ୟାସ୍ କୁକର ର ପ୍ରେସର ସେଟାକୁ ଆମେ କମିବାକୁ ଦେଇ ଦବା ତା ପରେ ଆମେ କଣ ନା ଛୁଙ୍କ ପ୍ରସ୍ତୁତ କରିବା ଡାଲି ପାଇଁ ଛୁଙ୍କ ଦବା ପାଇଁ। ତ ଗୋଟେ ଛୋଟ କଡେଇ ରେ ଦିଟି ଛୋଟ ଚାମଚ ଦେଶୀ ଘିଅ କିମ୍ବା ତେଲ ସେଇଥିରେ ନେଇଯିବା। ନେଇ ସାରିଲା ପରେ ସେ ଯୋଉ ତେଲ ଗରମ ହେଇ ସାରିଲା ପରେ ସେଥିରେ ଫୁଟଣ ଅ ଶୁଖିଲା ଲଙ୍କା ତେଜପତ୍ର ଆ-ଆଉ ଯଦି ତମେ ଚାହିଁବ କହିଲେ ଭୃଷଙ୍ଗ ପତ୍ର ବି ପକେଇ ପାରିବ। ଆ ପକେଇକି ତାପରେ ସେଥିରେ ପିଆଜ, ରସୁଣ ଅଁ ପକେଇବା ପକେଇସାରିଲା ପରେ କଣ ନା ସେଟାକୁ ଟିକେ ସିଜିବା ପାଇଁ ଦବା ହ ମାନେ ହାଲକା ତାକୁ ଟିକେ ବ୍ରାଉନ କଲର ହବା ପର୍ଯ୍ୟନ୍ତ ସିଝିବା ପାଇଁ ଦବା। ସିଜି ସାରିବା ପରେ ସେ ଯୋଉ ଆମର ଛୁଙ୍କଟାକୁ ଛୁଙ୍କ ଟାକୁ ନେଇକି ଆମେ ସେ ଯୋଉ ପ୍ରେସର କୁକର ରେ ଡାଳିଟା ସିଝାଇଥିଲେ ସେଇଥିରେ ତାକୁ ଆମେ ମାନେ ଛୁଙ୍କ ଦବା ସେ ଡାଲିକୁ ତାପରେ
ରଖୁଚି।
ହଁ ଟାଟା।
ଥ୍ୟାଙ୍କୁ ଧନ୍ୟବାଦ।
ହୁଁ ସ୍ୱାଗତମ୍।